ସୁଭସନ୍ଧ୍ୟା।
ନମସ୍କାର କେମିତି ଅଛନ୍ତି?
ହୁଁ ଭଲ ଅଛି ମୁଁ। ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି। ଆଛା କଣ ଖାଇଛନ୍ତି ଆଜି?
ଆଜି ବିରିୟାନୀ ଖାଇଥିଲି।
ତମେ କଣ ଖାଇ ହଁ
ଅ ମୁଁ ଖାଇଥିଲି ମାଛ ଭାତ।
ଆଚ୍ଛା। ନାଇଁ ସେ ଘରେ ରୋଷେଇ କରିନଥିଲୁ ତ ସେଥିପାଇଁ ଅର୍ଡର କରିକି ଖାଇଦେଲୁ।
ଆଚ୍ଛା ସତ କଥା ବେଳେବେଳେ
ବେଳେବେଳେ ହେଇଯାଏ ଦେହଫେହ ଭଲ ନଥିଲେ ରୋଷେଇ
ହୁଁ। ବର୍ଷା ବି ହଉଛି।
ନା ନା ଏବେ ବର୍ଷା ହେଇନି ଆଜି ସକାଳୁ ହେଇନି ବର୍ଷା ଆମ ଏପଟେ।
ମେ ଏପଟରେ ହଉଚି କାଲି ଠାରୁ ବର୍ଷା ଚାଲିଛି।
ଆପଣ କୋଉଠାରୁ କି କଟକ।
ଆମର କଟକ।
ଆଛା ପୁରୀ ବଟ ପୁରୀରେ ଏବେ ବର୍ଷା ହେଇନି ଆଜି ଦିନ ସାରା। ହୁଁ ଖାଲି ଫ୍ରେଶ ଏୟାର ଦଉଛି।
ଠିକ ତ ଅଛି ଆଉ ରଥଯାତ୍ରା ପ୍ଲାନ କଣ ଅଛି ଆଗକୁ?
କଣ?
ରଥଯାତ୍ରା ପ୍ଲାନ କଣ ଅଛି କି?
ରଥଯାତ୍ରା ପ୍ଲାନ କିଛି ନାହିଁ ରଥଯାତ୍ରା ହବ ଆମେ ବାସ ଏନଜୟ କରିବୁ କହିବାକୁ ଗଲେ ଏଥରଥ ରଥଯାତ୍ରା କିଛି ଆମେ ମାନେ ଦର୍ଶନ ଫର୍ଶନ କରିପାରିବନୁ ମତେ ଲାଗୁଛି କାରଣ ଆମ ଏକ୍ଜାମସ ରହିଯାଉଛି ୟା ଭିତରେ।
ଆଛା ଆଛା ହ ପଡିବାର ସେଇଟା ଇମ୍ପୋର୍ଟାଣ୍ଟ ଆଗେ ରଥଯାତ୍ରା ତ ଏ ବର୍ଷ ନହଲେ ଆର ବର୍ଷ ଦେଖିପାରିବ ବହୁତ ଭଲ କଥା ଆପଣ ପୁରୀର
ଏଟା ସେମିତି କିଛି ନାହିଁ ଆପଣ ବି ଆପଣଙ୍କ ପଟେ ସେପଟେ ଆସୁଥିବ ପର୍ବ ଏବେ ଦୁର୍ଗା ପୂଜା।
ହଁ ଆମର ଦୁର୍ଗା ଆମର ଦୁର୍ଗା ପୂଜା କଟକ ଦଶହରା ପାଇଁ ପ୍ରସିଦ୍ଧ ନା।
ହଁ ଆଉ ରଥଯାତ୍ରା ଆପଣ ଆସିଛନ୍ତି କେବେ?
ମୁଁ ରଥଯାତ୍ରା ଯାଇନି କାହିଁକି ନା ବହୁତ ଭିଡ଼ଥାଏ।
ଓହୋ, ଆଉ ପୁରୀ ଆସିଚନ୍ତି?
ପୁରୀ ମୁଁ ବହୁତ ଥରେ ଆସିଛି, ପୁରୀରେ ଆମର ବନ୍ଧୁ ଘର, ମୋ ପିଇସି ଘର ତ ମୁଁ ପୁରୀ ବହୁତ ଥର ଯାଇଚି, କୋଡିଏ ଥର ଉପରେ, ତିରିଶ ଥର ପାଖାପାଖି ଗଲିଣି ପୁରୀ।
ହାଁ ହାଁ, ରଥରେ ଆସିନାହାନ୍ତି?
ରଥରେ ଯାଇନି, ରଥ ପରେ ସୁନାବେଶ ଦେଖିଛି, ନୀଳାଦ୍ରି ବିଜେ ଦେଖ ଦେଖିଚି ଅଦ୍ରପଣା ଦେଖିଚି, କିନ୍ତୁ ସେ ଟାଇମରେ ଅଲଗା ଥିଲା। ଏବେ ମାନେ ଲାଗୁଚି, ଯିବା ବହୁତ ମୁସ୍କିଲ ମୁସ୍କିଲି ହେଇଯିବ, ବହୁତ୍ ଭିଡ ରହୁଚି। ଭିଡରେ ଯିବା ମତେ ବହୁତ କଷ୍ଟ, ସତ କଥା ମତେ ଭିଡ
ହୁଁ, ରଥରେ ତ ବହୁତ ହି ଭିଡ ରୁହେ।
ହୁଁ।
ଆଉ ସ୍ନାନ ପୂର୍ଣ୍ଣିମା ପରେ ପରେ ଆସିନାହାନ୍ତି, ଦେଖିବେ ମାନେ ଏଇ ଟାଇମ ର ଅଧ ଯୋଉ ଅନ୍ନାବସର ଟାଇମ ରେ ଆସନ୍ତୁ, ଦେଖିବେ ଅଲାରନାଥ ପୀଠରେ ଦର୍ଶନ କରିବେ।
ଅଲାରନାଥ ଦର୍ଶନ ମୁଁ କରିଚି, ମୁଁ ଯାଇଥିଲି କି ତା ଆର ବର୍ଷ, କି ତା ଆଜ୍ଞା, ପୁରୀ ରେ ଆମ ଘର କହିଲେ ଗୋ ପୁରୀ ବି, ପ୍ରାୟ ଟାଇମ୍ ଆମେ ଯାଉ।
ଆଛା, ଭଲ ଭଲ।
ଆାଜ୍ଞା ହୁଁ
ଆଉ ଆମେ ତ, ମାନେ କହିବାକୁ ଗଲେ ପାଖରେ ରହିକି ବି, ତମେ ସେ କୁହନ୍ତି ଜଗନ୍ନାଥ ଦର୍ଶନ, କେତେ ଭାଗ୍ୟ ପୁରୀ ଲୋକଙ୍କର କି ଜଗନ୍ନାଥ ଦର୍ଶନ କରୁଚନ୍ତି କିନ୍ତୁ ପୁରୀ ଲୋକ ଏତେ ଏତେ ଦର୍ଶନ ଦର୍ଶନ କରନ୍ତିନି, ସେ ଖାଲି ପ୍ରାୟତଃ ବୁଢୀ ମାନେ, ବ -ବ-ବରିଷ୍ଠ ଲୋକ ମାନେ ନାଗରିକ ମାନେ ସବୁ ସେଇ ମାନେ ପ୍ରାୟ ଯାଆନ୍ତି ପୁରୀର ଦର୍ଶନ କରିବାକୁ। ଆମେ ପାଖରେ ରହୁଚୁ ସତ କିନ୍ତୁ ମୁଁ ଲାଷ୍ଟ ଯାଇଥିଲି ମନ୍ଦିର କେବେ ସାତ ମାସ ଛଅ ମାସ ତଳେ। ରାକ୍ଷି ପୂର୍ଣ୍ଣିମାରେ ଯାଇଥିଲି ମୁଁ ମନ୍ଦିର।
ହୁଁ, ଆଉ ସ୍ନାନ ପୂର୍ଣ୍ଣିମାରେ ଯାଇନ
ନା ନା, ସ୍ନାନ ପୂର୍ଣ୍ଣିମାରେ ମନ୍ଦିର ଭିତରକୁ ତ ପସେଇବେନି। ସେ ବାହାରେ ଦର୍ଶନ, ଆମ ଦୋକାନ ମନ୍ଦିର ପାଖରେ ନା, ତ ମୁଁ ଆମ ଦୋକାନରୁ ଥାଇକି ଦର୍ଶନ କରିଦେଇଚି।
ଆରେ ବଢିଆ, ତମ ମାନେ, ମାନେ କଣ କହିବି ଆଉ, ମନ୍ଦିର ପାଖ ଖିରେ ଦୋକାନ। କେତେ ବଢିଆ।
ଘର
କଣ କହିଲେ?
ଆମ ଛାତରୁ ମନ୍ଦିର ଦେଖାଯାଏ।
ବଢିଆ। ଆଛା, ବହୁତ ବଢିଆ, ଆଉ ଆଉ ପୁରୀ ବିଷୟରେ କଣ ଜାଣିଛନ୍ତି ସବୁ? ଅ କୋଣାର୍କ ଯାଇଛନ୍ତି କେବେ?
ହଁ, କୋଣାର୍କ ଯାଇଚି ଯେ, କିନ୍ତୁ କୋଣାର୍କ ମନ୍ଦିର ଯାଇନି। ଚନ୍ଦ୍ରଭାଗା ପାଖକୁ ଯାଇଚି। ସେ ବିଚ ଯାଇଚି କିନ୍ତୁ ମନ୍ଦିର କୋଣାର୍କ ମନ୍ଦିର ଯାଇନି ଆଜି ପର୍ଯ୍ୟନ୍ତ।
ଆଛା।
ପାଖରେ ରହିକି ବି ଯାଇପାରିନି।
ଆଛା, ତ ଯେହେତୁ ଆପଣଙ୍କର ପୁରୀ ଅ ସମୁଦ୍ର କୂଳକୁ ବି ଯାଉଥିବେ ବହୁତ ଟାଇମ। ନା କେବେ କେବେ ଯାଆ
ବୁଲି ଯାଏ।
ଡେଲି ଆରେ କାଶ୍ ମୁଁ ସେଇଠି ରହିଥାନ୍ତି କି?
ଆସୁନାହାନ୍ତି ରହିବେ କିଏ ମନା କରୁଚି।
ସିରିଏସଲି ମତେ ପୁରୀ ବହୁତ ଭଲ ଲାଗେ।
ହଁ ସମୁଦ୍ର କୂଳେ ସବୁବେଳେ ଯିବାର ରିଜନ ଏଇଆ କି ସେଠି ବସିଲେ ଶାନ୍ତି ଲାଗେ।
ଶାନ୍ତି ଲଗେ।
ହୁଁ ଯାହା ସବୁ ଟେନସନ ଥାଏ ଦିନ ସାରାର ଟେନସନ। ଆସୁନାହାନ୍ତି। ଆମ ଘରେ ରହିବେ। ନେଇକି ବୁଲେଇ ଆଣିଦେବି ତମକୁ ସବୁଆଡେ।
ଭଲଥା ଯିବାର ଅଛି ପ୍ଲାନ୍ ଯେବେ ଯିବି କହିବି।
ଆ ଠିକ ଅଛି ଆଉ। ଆଉ ଆଉ ଯା କାର୍ତ୍ତିକ ପୂର୍ଣ୍ଣିମା ଟାଇମ ରେ ଆସନ୍ତି?
କାର୍ତ୍ତିକ ପୂର୍ଣ୍ଣିମା ଟାଇମରେ ଯାଇଥିଲି କି ମନ ନାହିଁ ଠିକ ସେ ମୁଁ ବହୁତ୍ ମୁଁ କେତେ ଥର ଗଲେଣି। ଏତେ ଥର କିଏ ମନ ରଖ୍ ରଖୁଚି ଆଉ। ଚନ୍ଦନ ପୂର୍ଣ୍ଣିମା ରେ ଯାଇଥିଲି। ଚନ୍ଦନ ଯାତ୍ରା ହୁଏ ନା ପୁରୀରେ।
ହଁ।
ଭଲ ଲାଗେ ବହୁତ ବଢିଆ ଲାଗେ। ଆର ବର୍ଷ ନା
ଯାତ୍ରା ଆଉ ସାହି ଯାତ୍ରା ଟାଇମ ରେ ଆସିବ ସେ ଆହୁରି ବଢିଆ ଲାଗେ।
କୁ ଯାତ୍ରା?
ସାହି ଜାତ। ଜାଣିଚନ୍ତି ପୁରୀରେ ଯଉ ସାହି ଯାତ ଅ ହୁଏ ଆ କୁହନ୍ତି ନା ଓପନ ଏୟାର ଥିଏଟର।
ହଁ ହଁ।
ଚାରିଶହ ବର୍ଷ ନା ଆଠଶହ ବର୍ଷ କଣ ହେଲେ ଅଛି ନା ଯୋଉ ରାମାୟଣ ଟାକୁୁ ପରିଦର୍ଶନ କରନ୍ତି। ସବୁଠି ଆସନ୍ତି। ମାନେ ଜାଗା ଅଛି ଏଠି ସବୁଠି ନଅଟା ଜାଗା କଦବାକୁ ଗଲେ ସେଟା ହଉଚି ନାଗା ମାନଙ୍କର ଆ ଏମ ଏ ଏବେ ଆମେ ଯୋଉଟା କୁ ଜିମ୍ କହୁନି, ଆଗ କାଳର ଲୋକମାନେ ସେଇଟାକୁ ଜାଗା କହୁଥିଲେ। ମାନେ ପୁରୀ ଲୋକମାନୋନ ସେଇଠି ଯାଇକି ବ୍ୟାୟାମ କରନ୍ତି। ଆଉ ବଡି ଫିଟନେସ ଠିକ ରଖିବା ପାଇଁ ସେଇଠି ୱାର୍କ ଆଉଟ କରନ୍ତି ଯାଇକି। ସେଇଠୁ ସବୁ ରାବଣ ହୁଅନ୍ତି ରାମ ହୁଅନ୍ତି ଏମିତି ସବୁ ହେଇକି ସାହି ଜାତ ତ ହୁଏ। ସବୁ ଦେବା ଦେବୀ ବି ହୁଅନ୍ତି।
ଆଛା ଆପଣ ପୁରୀ ଲୋକ ନା ଆପଣ ଭଲସେ ଜାଣିଥିବେ ଏତେ। ବାକି ମୁଁ ବହୁତ ଥର ଯାଇଚି କିନ୍ତୁ ତେ ଡିଟେଲସରେ ଏତେ କଥା ଜାଣିିନଥିଲି।
ଆଛା ଆମେ ରହି ରହିକି ଏଠି ଜାଣିଚୁ ଯେ ଏମିତି ଏମିତି ହୁଏ ଆଉ। ଆମ ଘର ପାଖରୁ ବି ଯାଏ ଯେ ରାବଣ ଯାଆନ୍ତି ପଞ୍ଚ ଅ ମୁଖୀ ନା ଗୋଟେ କଣ ପଞ୍ଚଶିର ରାବଣ ଏମତି ଗୋଟେ କଣ ତାଙ୍କ ନା। ସିଏ ସେଠୁ ଏଠୁ ଯାଆନ୍ତି। ସେ ତାଙ୍କ ତାଙ୍କୁ ଦେଖିବ ତମେ ଦେଖିକି ଡରିଯିବ। ଲୋକମାନେେ ପିନ୍ଧିଥିବେ ସବୁ କୋଡିଏ କେଜି ପନ୍ଦର କେଜି ର ମେଢ। ସେମାନେ ନିଜେ ମାନେ ପିନ୍ଧିଥାନ୍ତି ସେଗୁଡା ସେ ପଛ ପେଟେ ଯୋଉ ମେଢ ହେ ଲାଗିଥାଏ ତାକୁ ବି ସେମାନେ ପିନ୍ଧି ହି ଥିବେ।
ଏମିତି ହେଇ
ହୁଁ ମୁଁ ଦେଖେ ଦେଖିବେ ଇଣ୍ଟରନେଟ ସର୍ଚ୍ଚ କରିକି ମେଢ କେମିତି ମାନେ ଦେଖାନ୍ତି ସାହିରେ ତମର ସେଇଥିରେ ସେଗୁଡା ସବୁ ନିଜେ ପିନ୍ଧି ନାହାନ୍ତି। ପଛରେଢ ଭାତ ଯାହା ଯାହା ସବୁ ଲାଗେ ଜଣେ ଦେବୀ କି ରାବଣଙ୍କୁ ଭେଟ ନବା ପାଇଁ ତ ଯାହାବି ଜାଣି ହି ପାରୁଥିବ ତା ସହିତ ଅଲଗା ପୂଜାରେ ଆପଣଙ୍କର ଯୋଉ ଦଶହରା ପୂଜା ହୁଏ। ମାଆଙ୍କ ମୂର୍ତ୍ତି ଥାଏ ପଛେପଟେ ଅଲଗା କାଠର ମେଢ କାମ ହେଇକି ଲାଗିଥାଏ। ଲାଗିଥାଏ ନା? ଏଇଟା ସେମାନେ କିନ୍ତୁ ନିଜେ ପିନ୍ଧନ୍ତି।
ହଁ ମୁଁ ବୁଝିପାରୁଛି ତାଙ୍କ ହଁ ମୁଁ ଦେଖି ମାନେ ଜାଣିଛି କେମିତି ମୁଁ କରିପାରୁଛି ସବୁ କେମିତି ହେଇଥିବ ସେ ମେଢ଼। ତା ଦେହରେ ନାଚୁଥିବେ।
ହଁ ବହୁତ ହିଁ ମଜା ଲାଗେ ତାକୁ ଦେଖିବା ପାଇଁ। ସେ ଡରାନ୍ତିି ଆସିକି ସମସ୍ତି ଙ୍କି ମାନେ ଏମତି ଛୋଟ ଛୋଟ ଛୁଆ ଯାଆନ୍ତି ଯୋଉମାନେ ତାଙ୍କୁ ଆସିକି ଡରେଇବେ ଏମିତି କରନ୍ତି।
ଆଚ୍ଛା ତ ଅ ଆଉ ସେଟା କୋଉ ଟାଇମ୍ ର ହୁଏ କୋଉ ମାସରେ ଏମତି?
ସେଟା ତ ଆମର ପ୍ରାୟ ଜାନୁଆରୀ ଫେବୃୟାରୀ ରେ ହୁଏ ସାହି ଯାତ୍ରା ଟା। ଡିସେମ୍ବର ଏଣ୍ଡିଙ୍ଗ ରୁ ଫେବୃଆାରୀ ଏଣ୍ଡିଙ୍ଗ ଭିତରେ ସରିଯାଏ ସାଧାରଣତଃ ତାପରେ ଏପ୍ରିଲ ରୁ ଷ୍ଟାର୍ଟ ହୁଏ। ଆମ ଚନ୍ଦନ ଯାତ୍ରା ଚନ୍ଦନ ଯାତ୍ରାରେ ବି ସାହିଜାତ କରନ୍ତି ବଟ୍ ସେମିତି ମେଢ ପିନ୍ଧେଇକିନା ବୁଲାନ୍ତି। ଚନ୍ଦନ ଯାତ୍ରା ପାଇଁ କରନ୍ତି ଗୋଟେ କଣ ଅଛି ସେଇଟା ବିଷୟରେତେ ଜାଣିନି ବଟ୍ ଦେବୀ ମାନଙ୍କ ରୂପ ନେଇକି ଆସନ୍ତି ସମସ୍ତେ।
ଆଚ୍ଛା। ହଁ।
ସାହିଜାତ ତ ଆମର ରାତିରେ ଆପଣ ଯଦି ହଁ ହଁ।
ହଁ
ଆପଣ ଯଦି ଆସିବି ଥିବେ ନା ପୁରୀ ସେ ଟାଇମ୍ ରେ ଜାଣିନଥିବେ କଣ ପାଇଁ କହିଲ ସାହିଯାତ୍ରା ଟା ନା ରାତିରେ ବାହାରେ।
ରାତିରେ ହୁଏ ଆଚ୍ଛା।
ଏଗାରଟା ବାରଟାରେ ସେମାନେ ବାହାରିବେ ଠାକୁର ହେଇକି‌। ସେମାନେ ସବୁ ସାହି ଗଳି କନ୍ଦି ବୁଲିବେ ସବୁ ଜାଗାକୁ ଯିବେ ସେଇ ଜାଗାରୁ ତାଙ୍କ ସାଙ୍ଗକୁ ନେଇକି ଆସିବେ ମାନେ ରାବଣ ଙ୍କର ଯେତେକ ସବୁ ହେଇଥିବେ। ତାଙ୍କର ଇଏ ର ଲୋକ ତାଙ୍କ ପାର୍ଟି ର ଲୋକ ଯୋଉମାନେ ହେଇଥି ବେ ଏପଟେ ଦେବଙ୍କ ପାଟ୍ ର ଲୋକ ଅଲଗା ଅଲଗା ହେଇଥିବେ ନା ଅସୁର କ ପାଟ୍ ର ଲୋକ ଅଲଗା ଅଲଗା ହେଥିବେ ସେ ତାଙ୍କ ସାଙ୍ଗ ମାନଙ୍କୁ ସବୁ ଧରିକି ଆସିବେ। ଲାଷ୍ଟ ଦିନ ଯୋଉଟା ହୁଏ ରାବଣ ବଧ ହୁଏ। ସେଇଦିନ ସାଇଜାତ ସରେ।
ଆଛା। ଏମିତି ତାହାଲେ। ଏତେ ସବୁ ଅଛି। ଏ ଜାର୍ଟି ଜାନୁଆରୀରେ ହୁଏ। ଜାନୁଆରୀରୁ ଫେବୃଆରୀ ଭିତରେ ହୁଏ। ସାହି ଜାତ। ଆଛା ଏ ବହୁତ ପୁରୁଣା ପୁରୁଣା ଆଗରୁ ଅଛି ଯୋଉ ଗୁଡାକ ସବୁ ପୁରୀର ପରମ୍ପରା। ଚାଲିଛି ଆଜି ଆଉ। ଆଜି ଯାଏବି ଚାଲିଛି। ହଁ ଭଲ କଥା।
ଆପଣଙ୍କ କଟକ ବିଷୟରେ କୁହନ୍ତୁ। ମୁଁ ତ ତେଟା ଜାଣିନି କଟକ ବିଷୟରେ।
ଠିକ ଅଛି ଆ ଆପ ନେକ୍ସଟ କଲରେ କଥା ହବା ଆମେ କଟକ ବିଷୟରେ। ଓକେ ଠିକ୍ ଅଛି ନମସ୍କାର।